ହ୍ୟାଲୋ
ହଁ କହ
ସାଙ୍ଗ କଣ କରୁଛୁ
ହଁ ଏଇଠି ଶୋଇଥିଲି
ହୁଁ ହୁଁ ହେଇସାର ଲୁଣି
ହଁ ଖାଇ ଚାଲ
ହୁଁ ହୁଁ ଆଉ କଣ ଖାଇଛୁ
ଆଜି ପଖାଳ ଖାଇଛି
ହୁଁ ହୁଁ ଆଉ ଆଇଟମ କିଛି କଣ କରିଥିଲୁ
ଏଠ ଏଇ ଛତ୍ର ଛତ୍ର ଭୂଜା
ହଁ
ଆଚାର ସାଲାଟ
ହୁଁ ହୁଁ ହୁଁ
ଆଛ
ତ ଦେହ ଭଲ ଅଛି
ହଁ ହଁ ଭଲ ଅଛି
ହୁଁ ହୁଁ
ଆଉ କ ତରଖବ
ମୁଁ ଭଲ ଅଛି ଆଉ
ହୁଁ କାଇ ବିିସ ଲୁଣି
ହୁଁ ହଁ ଖାଇ ଚାଲିଲଣି
ହଁ ସ ଭଲ
ହଁ ସବୁ ଭଲ ଆଉ ଆଉ ମୁଁ କଣ ଭାବିଥିଲି କହିଲୁ କୁଆଟିେ ବୁଲିବାକୁ ଯାଇଥାନ୍ତି
କହୁନୁ କୁଆଡେ ଯିବା
ହୁଁ ତୁ ତ ବହୁତ ଜାଗା ବୁଲିଛୁ
ହୁଁ
ତୁ ତାରି ଭିତରୁ ଗୋଟେ କହୁନ ସେଆଡେ ଦେଖିବା କୋଉଟା ଭଲ ଜାଗା ସେଇଠିକେ ଯିବା ହ
ଭଲ ଜାଗା ତ ଯେତିକ ଜାଗା ତ ବୁଲିଛି ସବୁ ଭଲ ଜାଗା ଆଉ ତା ଭିତରୁ ଭଲ ଜାଗା ହେଲେ ଓଡିଶା ଭିତର କଥା କହୁଚୁ ନା ଓଡିଶା ବାହାର?
ଓଡିଶା ଭିତର ଆଗ କହ।
ଓଡିଶା ଭିତର ତ ଭଲ ଅଛି ପୁରି ଅଛି। ଆମର ଇଏ ଅଛି ନୟାଗଡ ଅଛି ନୟାଗଡ ର ଜିଲ୍ଲା ସେଇଟା ବି ବଢିଆ ଜାଗା।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
ଏଠି ଅଛନ୍ତି ନିଳମାଧବ। ହଁ ସେ ସବୁ ଅଛନ୍ତି । ଆଉ ପୁଣି ସମ୍ବଲପୁର ଗୋଟେ ଜାଗା ଅଛି। ସେ ଭଲ ଜାଗା।ଡ୍ୟାମ ଅଛି।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
ହୀରାକୁଦ ଡ୍ୟାମ ଏପଟେ ଆମର ଘଣ୍ଟେଶ୍ଵରୀ। ମନ୍ଦିର।
। ମୁଁ ସିଆଡେ କାହାକୁ ଜାଣିନି। ମୁଁ ସବୁ
ଭଲ ଭଲ ଜାଗା ଅଛି ସବୁ ଓଡ଼ି
ଉଁ। ଆମେ ଟ୍ରେନରେ ଟିକେ, ଟ୍ରେନ ଯିବା ନହେଲେ?
ହଁ ଟ୍ରେନରେ ଯିବା ତୋ ତ କଣ ବାନ୍ତି ହୁଏ। ବସ୍ ଗଲେ କାରରେ ଗଲେ
ହୁଁ ଆମେ ଟ୍ରେନରେ ଯିବା ଟ୍ରେନରେ ଗଲେ ଭଲ।
ହୁଁ ଟ୍ରେନରେ ଗଲେ ବି ସୁବିଧା ଅଛି।
ଉଁ ହୁଁ।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
ଆଉ ସେଠି କଣ ଖାଇବା ପିଇବାର କଣ ବ୍ୟବସ୍ଥା ଭଲ ଅଛି ନା କଣ କରିବା ନବା ଏଠୁ?
ଖାଇବା ପିଇବା ତମ ଇଚ୍ଛା।ତମେ ଯଦି ଘରୁ ବନେଇକି ନେଇକି ଯାଇପାରିବ।ନହେଲେ ସେଠି ସବୁ ହୋଟେଲ ଅଛି ପ୍ରସାଦ ମିଳୁଛି। ମନ୍ଦିର ମାନଙ୍କରେ ପ୍ରସାଦ ମିଳୁଛି।ଅର୍ଡର କରି ଖାଇପାରିବ।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
ଆଉ ନହେଲେ ତମେବି ଚାହିଁବ ଘରକୁ ଯଦି ବନେଇକି ନେଇକି ଯାଇପାରିବ। ନେଇକି ଯାଇପାରିବ।
ଦେଖିଆ କଣ ହଉଛି ନା ଘରୁ ବନେଇକି ନେଇଯିବା ଆଉ। କାଇ ଆଉ ହୋଟେଲରେ ଖାଇବା। ।
ହୁଁ ହୁଁ ହୁଁ।
ସେ ଟ୍ରେନରେ ପଳେଇବା ସକାଳୁ ବାହାରିଲେ
ଯିବ।
ଆମେ ସବୁ ସାଙ୍ଗ ପିଲା ଯିବା ନା ଆମ ଫାମିଲି କି ନେଇ ଯିବା ତୋ ଫ୍ୟାମିଲି ମୋ ଫ୍ୟାମିଲି।
ହଁ ଆଉ ଭଲ ହବ ମଜା ଆସିବ। ସବୁ ମିଳିମିଶି ବୁଲିବା ପାଇଁ।
ହୁଁ।
ଏକା ଏକା ବୁଲିଲେ କଣ ମଜା ଅଛି?
ନାଇଁ।
ସମସ୍ତେ ମିଶିକି ବୁଲିଲେ ଗୋଟେ ଚାର୍ମ ଅଛି।
ହୁଁ।
ଭଲ ଭଲ ଜାଗା ଅଛି ସେଠିସବୁ ଦେଖିଲେ ଭଲ ଲାଗିବ ସବୁ।
ହୁଁ। ହୁମା ସେଇଠି ମୁଁ ସେଇ ଯୋଉ କହିଲି ଓଡିଶା ଭିତରେ ଆଗ ଯିବା ତାପରେ ଦେଖିବା ଓଡିଶା ବାହାରେ।ଓଡିଶା ବାହାରାରେ ସବୁ କଣ କଣ ଜାଗା ହବ, ତୁ ଭଲ ଦେଖିଛୁ?
ହଁ ଓଡିଶା ବାହାରେ ହାଇଦ୍ରାବାଦ ଅଛି, ହାଇଦ୍ରାବାଦ ସିଟି ବାଙ୍ଗାଲୋର ଦିଲ୍ଲୀ, ମୁମ୍ବାଇ ବହୁତ ଭଲ ଭଲ ଜାଗା ଅଛି ସିଟି ହାଇଦ୍ରାବାଦରେ ଏଇଟି ରାମଜୀ ଫିଲ୍ମ ସିଟି
ହୁଁ।
ସେଇଟା ବହୁତ ଫେମସ ଜାଗା। ଆ ଦିଲ୍ଲୀରେ ଇଣ୍ଡିଆ ଗେଟ ଅଛି, ଯୋଉ ଆମ ତାଜମହଲ ଅଛି। ଅଛି। ସବୁ ଅଛି ସବୁ ଜ ଯୋଉ ସିଟିକ ଯିବ ବହୁତ ଭିନ୍ନ ଭିନ୍ନ ଜାଗା ଦେଖିବ। ସେମିତି କିଛି ଗୋଟେ ନାହିଁ ଯେ ଗୋଟେ ପର୍ସନାଲ ଜାଗା ଦେଖିବ କେତେ ଜାଗା ଅଛି ଖାଲି ବୁଲି ପା ଦେଖି ପାଇଲେ ହେଲା। ଗୋଟାଏ ଦିନ କତେ ତମେ ବୁଲିକି ସବୁ ଦେଖି ପାରିବନି। ମିନିମମ୍ ଆଠ ଦଶ ଦିନ ରହିବ ହୋଟେଲ ନେଇ କି ସବୁ ବୁଲିକି ଦେଖିବ।
ଆମେ ଆଗ ଏଇ ଓଡିଶା ଭିତରେ ଦେଖିଦବା ହେଲା। ତାପରେ ଯିବା ଆର ନେକ୍ସଟ ଇୟର ଆଡକୁ ପ୍ଲାନିଂ କରିଆ ଆଉ।
ଏ ସମ୍ବଲପୁର ଯଦି ଯିବ ଅଁ ମା ସମଲେଇ ଠାକୁର ଅଛନ୍ତି ସେଠି। ଗୋଟେ ଜାଗା କନ କଂଷ୍ଟାନ୍ତ କହିବ ନା, ଗୋଟେ ଜାଗା ଯିବା ସେଇଟାକୁ ଆମେ ପ୍ଲାନିଂ କର ଯିବା। ଧର ସମ୍ବଲପୁର ହଉ, ନହେଲେ ନୟାଗଡ଼ ହଉ
ନାଇଁ ଆମେ ଯିବା ଜଗତସିଂହପୁର ନହଲେ।
ହଁ ଜଗତସିଂହପୁର ତ ଆହୁରି ଭଲ ଭଲ ଜାଗା ଅଛି। ମା ଶାରଳା ମାଙ୍କ ମନ୍ଦିର, ଗୋରେଖନାଥ ଥ ମନ୍ଦିର ଏପଟେ ଆମର ଶିଆଳି ବିଚ ଅଛି।
ହୁଁ।
ସେପଟେ ଆମର ପାରାଦୀପ ପୋର୍ଟ।
ହଁ ତାପରେ, ଗୋଟେ ମହାବୀର ହନୁମାନ ମନ୍ଦିର ଅଛି। ଏ ସରମତ ମଠ ଅଛି।
ହଁ। ଗଡ କୁଜଙ୍ଗ ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର ଅଛି ସେଠି।
ହଁ।
ଜଗତସିଂହପୁର ଡିଷ୍ଟ ଟା ବି, ହଁ ଜଗତସିଂହପୁର ଡିଷ୍ଟ୍ ଟା ବି ଭଲ ଯା ଗା।
ସେଇଠି ସବୁ ଭଲ ଦର୍ଶନୀୟ ସ୍ଥାନ ଅଛି ଶୁଣିଥିଲି ମୁଁ।
ହୁଁ।
ହୁଁ। ଆଉ ତୋ ଦେହ ଭଲ ଅଛି ଟି?
ହଁ ହଁ ଭଲ ଅଛି।
ହୁଁ ହୁଁ ଆଉ ତୋ ଜବ୍ ଫବ ସବୁ ଠିକ ଚାଲିଛି।
ହଁ ଠିକ ଚାଲିଛି।
ହଁ ଆଉ ତୋ ଯବ କେବେ ଛୁଟି ମିଳିଲେ ଯାଇଁ ଯିବା ଆଉ।
ହଁ ଆଉ ଛୁଟି ମିଳିବନି ଛୁଟି ମିଳିଲେ ଯିବା ଆଉ।
ହୁଁ।
ଯଦି କହିବ ନହେଲେ, ସଟରର୍ଡେ ସଣ୍ଡେ ଯିବା ଦି ଦିନ ଛୁଟି ଅଛି। ଯଦି କହିବ ଲଙ୍ଗ ଛୁଟି। ରଥଯାତ୍ରା ବେଳକୁ କି ଦଶହରା ବେଳକୁ। ସେ ଯାଇ ହବ ତମେ ଆଗ ପ୍ଲାନିଂ କର।
ହୁଁ। ଆମେ ପ୍ଲାନିଂ କଲେ ତତେ ଜଣେଇବୁ ଆଉ। ହୁଁ ସବୁ ସାଙ୍ଗ ପିଲାଙ୍କୁ ଦେ ଆଜ୍ଞା ପଚାରେ
ତୋର ସବୁ ସାଙ୍ଗ ପିଲା ମାନେ କଣ୍ଟାକ୍ଟ ରେ ଅଛନ୍ତି?
ହଁ-ଅ-ଅ ଜଣେ ଦି ଜଣେ ଅଛନ୍ତି ତାଙ୍କୁ ପଚାରିଲେ ସବୁ ନମ୍ବର ଇଏ ହେଇଯିବନି ସେମାନେ ସବୁ ଦେଇ ଦେବନି।
ନହେଲେ ତୁ ଏକ କଣ କର କହିଲୁ ଗୋଟେ ଗ୍ରୁପ କୁ କରିଦେ।
ହୁଁ।
ଗୋଟେ ଅ ଗ୍ରୁପ ଖୋଲିଦେ ହ୍ଵାଟସଅପ ରେ। ଏ ଗ୍ରୁପ ରେ ସବୁ ନମ୍ବର ଆଡ କରିଦେ। ଯାହା ମେସେଜ ହେବ ସେ ଗ୍ରୁପରେ ପକେଇଦବ ସମସ୍ତେ ଦେଖିବେ। ସୁବିଧା ହବ ସମସ୍ତଙ୍କୁ-ଉ-ଉ ବାର ବାର ବାର କଲ୍ କରିବା ଅପେକ୍ଷା
ହୁଁ।
ଗ୍ରୁପ ରେ ସମସ୍ତେ ମେସେଜ ଦେଖିଦେବେ।
ଯାହାର ନିଜ ନିଜର ମତାମତ ସେଇଥିରେ ଦେବେ।
କୁ କେତେ ବାର କଲ୍ କରିବ।
ହଁ
ରେ ସାଙ୍ଗ କର, ସେ ସାଙ୍ଗ କର, ପୁଣି ସେ ସାଙ୍ଗ କର କାହାପାଖେ ଟାଇମ ନଥିବ କେ ଡ୍ୟୁ ଉଟି ଯାଇଥିବ କି ଫୋନ ଉଠେଇ ପାରିବନି। କିଏ ହୁଁ। କି ଛୁଆ ଜଞ୍ଜାଳ, କାହାର ଶାଶୁ, ଶ୍ୱଶୁର
ହୁଁ ସେ କିଏ ରାଜି ହୁଅନ୍ତୁ ନ ହୁଅନ୍ତୁ
କାହାର ଜବ ରହୁଥିବ
ହୁ ମୁଁ କହିଲି ସେ କିଏ ରାଜି ହୁଅନ୍ତୁ ନ ହୁଅନ୍ତୁ ଆମେ ଯିବା ଆଉ।
ହୁଁ।
ହୁଁ।
ପଚାରେ ଜଣେ ଦି ଜଣଙ୍କୁ କଣ ଦେଖିବା କଣ କହୁଛନ୍ତି।
ହଁ। ଆଉ ତୁ ଆସିଲା ବେଳେ ତମ ସିଆଡେ ଯୋଉ ହଏନି କି ଆମ୍ବ ଆଚାର ଟା।
ହଁ।
ଏଟା ଟିକେ ଆଣିଥିବୁ। ଗଲାବେଳେ ଟ୍ରେନରେ ଖାଇ ଖାଇକି ଖାଇକା ଯିବା।
ଆଉ କଣ ନେବି?
ଆମ୍ବ ଆଚାର ଯଦି ଆଚାରା ସବୁ ହଏ। କୋଳି ଆଚାର ଆଉ ତମ ସାଡେ ଲେମ୍ବୁ ଆଚାର ସବୁ ଭଲ ବନାନ୍ତି ନା ତମ ସାଢେ।
ହଁ। ହଁ ଆମର ଏପଟେ ସବୁ ପ୍ରକାର ବିଭିନ୍ନ ପ୍ରକାର ଆଚାର ହୁଏ।ଗୋଟେ କମଳା ଆ ଚାର ହୁଏ ମୁଁ ମୋ ଶାଶୁ କରନ୍ତି।
ହଁ।
କମଳା ରେ ହୁଏ।କମଳା ଚୋପାରେ ବି କରନ୍ତି।
ହ ହ।
ଆଉ ଗୋଟେ କରମଙ୍ଗା ଆଚାର କରନ୍ତି।
ଓହୋ ଆଉ ସେ ଯେତେ ପ୍ରକାର ସବୁଥିରୁ ଟିକେ ଟିକେ ଟିକେ ଆଣିଥିବୁ ଟେଷ୍ଟ କରିବା।
ସବୁ ପ୍ରକାର ଆଚାର କରନ୍ତି।
ହଁ। ସବୁଥିରୁ ଆଣିବୁ ଟିକେ ଟେଷ୍ଟ କରିବା ହେଲା ଉମ ଟେ କରିବା ଆଉ ଯାହା ଖାଇବା ଜିନିଷ ତ ନବା ସବୁ ଟ୍ରେନରେ ଗଲାବେେଳେ ଯଉ କୁର୍କୁରି ଲେଜ
ହଁ ଏଇ ସ୍ନାକ୍ସ ଆଇଟମ୍ ଯାହା ଡ୍ରାଏ ଫ୍ରୁଟୁ ଏଇଗା ସବୁ ନବା ଆଉ ସ୍ନା କ୍ସ
କରିକି ହେଲେ ତେଲ ଫେଲ ବୋଇବ ଏଇଟା ଅସୁବିଧା ହବ ଗନ୍ଧ ଗନ୍ଧେଇଯିବ କଳେ
ହୁଁ ରେ ସବୁ ଶୁଖିଲା ଆଇଟମ ନବାକୁ ପଡିବ ଆଉ ତୁ ମୁଢି ବି ନେଇକି ଯାଇପାରିବୁ ମୁଢି ମୁଢି ମିକ୍ସଚର ସେଇଟା ଆଡ କରିକି ଖାଇପାରିବ ପିଆଜ ଟମାଟୋ କାକୁଡି ନେଲେ ପକେଇଲ ଖାଇଲ କା ହୁଁ ଝାଲ ମୁଢ଼ି ଯୋଉ କହୁନାହାନ୍ତି
ହୁଁ ସେ ଟ୍ରେନ ରୁ କିନ୍ତୁ କିଛି ଜିନିଷ ଖାଇବାନି । ସବୁ ବାସି ଦେବେ ।
ଏ ସେତ ସବୁ ଦେହ ଖରାପ ଶରୀର ପାଇଁ ସେମାନେ କୋଉ ଦିନର ପ ଚା ଗନ୍ଧ ଆମ୍ବିଳା ଷଡ଼ ସଡଆ ରଖିକି ଦଉଛନ୍ତି
ହୁଁ
ସେରା ଖାଇଲେ ରୋଗକୁ କିଣିବା ସେରା କ ପାଇଁ ଖାଇବ
ହୁଁ ଆମେ ନିଜେ ବନେଇକି ନବା ଖାଇ
ହୁଁ
ହୁଁ ଆମ ସବୁ ସାଙ୍ଗଙ୍କୁ ଇନଫର୍ମ କରିକି ହେଲା କି
ଉଁ ହୁଁ
ହୁଁ ତତେ ଜଣେଇଦେବି ଆଉ।
ଉଁ ହୁଁ
ଖରା ଟିକେ କମିଯାଉ।
ହୁଁ ଉଁ କହିବ ମତେ ଜଣେଇବ ଆଉ ହଁ ଆଉ ଯିବା ତ ପୁରା କନଫର୍ମ ଆଉ ଦେଖିବାଉ କୋଉ ଦିନ ବାହାର କରି ଯିବା ଆଉ
ହୁଁ ହୁଁ ହୁଁ ହୁଁ କ କନଫର୍ମ ସେ କୋଉ ସାଙ୍ଗରେ ରାଜଜି ହୁଅନ୍ତୁ ନ ହୁଅନ୍ତୁ
ହଁ ଆମେ ଦି ଜଣ ନହଲେ ଯିବା।
ହୁଁ ହୁଁ ହୁଁ ଟ୍ରେନ ପଳେଇବା ଟିକେ ବୁଲିବାଲି କେ ଆସିଆ
ହୁଁ ଉଁ
ହୁଁ
ହଉ ଆଉ ସ ବୁତୋର ଭଲ
ହଁ ହଁ ଭଲ ହଉ ଶୁଣ ମୁଁ ଯାଉଛି ଟିକେ ଖା ଖା ଯୋଉ ସେ ଡାକିଲେଣି ଘରେ ଆମର ଖାଇବାକୁ ଦବାକୁ ତ । ମୁଁ ଆସୁଛି ଖାଇବାକୁ ଦେଇଚି ରଖୁଛି ହେଲା ।
ହଉ ହଉ ହଉ ର